ହଁ ଖାଇସାରିଲାଣି ଆଉ। କଣ ଆଜି ହଁ ଶୋୟାକୁ ଯିଆ ଆମର ତ ଏମିତିରେ ଲେଟ୍ ହୁଏ ଶୋୟା ସବୁ ଆଉ।
ହଉ ରୋଷେଇ ସରିଲାଣ?
ହୁଁ ରୋଷେଇ ଆଉ ଖାଇ ସାରିଲାଣି ଆଉ ରୋଷେଇ ସରିବନି?
ମାନେ ରୋଷେଇ ହେଇଥିଲା କଣ?
ରୋଷେଇ ଆଜି ହେଇଥିଲା ଆମର ଏଇ କି ଏଇ ଯୋଉ ଆମର ଚିଙ୍ଗୁଡ଼ି ଝୋଳ ଥିଲା ରୁଟି ଖାଇଦେଲୁ ଆଉ।
ଓ ମଙ୍ଗଳ ଘରକୁ ଆସିଲାଣି?
ହୁଁ ହୁଁ
ଓ ଆମ ତ କଣ ଖିଆ ପିଆ ଶୋଇଲାଣି କିନ୍ତୁ ଶୋଇବା ଚିନ୍ତା ମୋର ଅଧିକ ହେଲାଣି। କେମିତି କଣ ଶୋଇବି ଇଏ ଯୋଉ ଲାଇନ ଯାଉଛି ଏ ଫନ୍ତ ଆସିନି। ଦୁଇ ରେ ମୋର ଫୋନ ରେ ବି
ଲାଇନ ଟା ଗୋଟେ ଏମିତି କଟିବା କଥା ନୁହେଁ ମାନେ ଏମିତି ପ୍ରବ୍ଲେମେଟିକ୍ ସିଚୁଏସନ।
ଏ ବା ବହୁତ ମାନେ ଖରାପ ଲାଗୁଛି ଏତେ କଣ ଲାଇନ କାଟିବ ଯେ? ଖରା ଦିନ ମାନେ ଯେତିକି ଲାଇନ କଟା ହେଉଛି ଦେଖିବୁ ଶୀତ ଦିନ ନୋଟିସ୍ କରିବୁ ଏତେ ଲାଇନ କଟ୍ କେବେ ହୁଏନି। ଶୀତ ଦିନ ଦେଖିବୁ ମାନେ ଅ ଲାଇନ ମାନେ ଥିବ ଫ୍ୟାନ୍ ଦେଖିବୁ କୋଉ ସ୍ପିଡ ରେ ବୁଲୁଥିବ ସତେ ଯେମିତି ମାନେ ତୋଫାନ ପଲେଇ ଆସିବ। ସେଇଭଳିଆ। କିନ୍ତୁ ଇଏ ଯୋଉ ମାନେ ଖରାଦିନେ କାଲି କାଟିବେ କାଟିବେ କାଟିବେ। ତାପରେ ମାନେ ଏତେ ସ୍ଲୋ ହେଇଯିବ କି ଫ୍ୟନ୍ ବି ମାନେ ମାନେ ଆଙ୍ଗୁଠରେ ବୁଲେଇବାକୁ ପଡିବ।
ହୁଁ ତମର ଡ୍ରିମ ଜାଗା କୋଉଟା?
ବୁଲିବାକୁ?
ହଁ
ବୁଲିବାକୁ ତ ହ ମ ସବୁ ଜାଗା ଥିବ ଥଣ୍ଡା ଥଣ୍ଡା ଜାଗା ମୁଁ ତ ଯାଇଥିଲି ତ ଦାରିଙ୍ଗବାଡି ପଟେ। ହଁ ଯାଇଥିଲି ତ ଏ ସେଇ ଦାରିଙ୍ଗବାଡି ଯାଇଥିଲି ମୁଁ ସେ ବରଫ ଦେଖିବା ପାଇଁ ମୁଁ ଭାବୁଥିଲି କଣ ଦାରିଙ୍ଗବାଡ଼ି ରେ ବରଫ ଫରଫ ପଡୁଥିବ ବୋଲି ନା ଆଉ। ଶି ଦେଖିଲ ବେଳୁ କିଛି ବୋଲି କିଛି ନାହିଁ।
ହୁଁ ଦିଦି ଯିବାର ଅଛି ଦେଓମାଳି ପଳାଅ ବଢିଆ ଜାଗା ହିଲ ଷ୍ଟେସନ ପୁରା ପାହାଡ ଫାହାଡ ଅଛି। ବଢିଆ
ଦେ ଦେଓମାଳି ରେ କଣ ଦେଓମାଳିରେ କଣ ମାନେ କଣ
ହଁ ଦେଓମାଳି ହିଲ୍ ଷ୍ଟେସନ୍ ପାହାଡ ସମୁଦ୍ର ଭେଲି ମାନେ ଦିଟା ପାହାଡ ଭିତରୁ ଆସୁଥିବ ନଦୀ।
ହଁ ଆରେ ଏଇଠି ବି ଆରେ ସେଥିେ ଆମେ ଯୋଉ ଯାଇନଥିଲୁ କି ଦାରିଙ୍ଗ ବାଡି ଦାରିଙ୍ଗ ବାଡି ରେ ବି ଗଟେ ଥିଲା ଲବର ଗୋଟେ କିନ୍ତୁ ଆମେ ସେଟା ବୁଲି ପାଇଲୁନୁ ବର୍ଷା ହେଲା ତ ସେଠି ଆଉ ବୁଲି ପ ପାଇଲୁନୁ ଆଉ। ଆଉ ଏଠି କିନ୍ତୁ ଗୋଟେ ଭଲ ଜାଗା ସେଠି ଗୋଟେ କଫି ବଗିଚା ଅଛି କହନି କହନି। କଫି ବଗିଚା ସେଟା ଗୋଟେ ମାନେ କପିଟା ସେଠି ଆମେ ସେଠି ପିଲଲୁ ବି ସେଠି ହେଇଥିଲା ବି ନଗଦ। ଆଉ ବୁଲିବାକୁ ବହୁତ ଜାଗା ଅଛି। କିନ୍ତୁ ବରଫ ଫରଫ ପଡୁଥିବ ଗୋଟେ ଜାଗା ଏଟା ଭଲ ଲାଗିବ ଦେଖିବାକୁ। ନାଇଁ ଗୋଟେ ବୁଲିବାକୁ ଯିବ ହିମାଳୟ ପିମାଳୟ। ସେଡେ ବେଳେଆ ସେଇଭଳିଆ ଗୋଟେ ଜାଗା ସେଇଭଳିଆ ନା।
ହୁଁ
ଇ ଛୁଡା ଗରମ ହଉଛି ଖାଲି ପଳେଇବ ସମୁଦ୍ର କୂଳ ଆଡକୁ ସମୁଦ୍ର କୂଳ ଆଡକୁ ବୁଲିବ। ନହଲେ ଇଏ। କୁହନି କୁହନି ଯୋଉ ଭଳିଆ ଲାଇନ୍ ଖାଲି କଟ ହେଇଯାଉଛି। ସେଇ କଥା।
ହୁଁ।
ଚାଲୁନୁ କୋଉଦିନ ଗୋଟେ ପ୍ଲାନିଂ କରୁନୁ ଯିବା ଏଇ ସମୁଦ୍ର ସମୁଦ୍ର କୂଳ ଆଡକୁ ବୁଲିବାକୁ।
ମୋର ତ ଏବେ ଏ ଖରା ଛୁଟି ଗଲାଣି ଆଗୁଆ କହିଥାନ୍ତୁ ନା
ଖରା ଛୁଟି ଆଉ କଣ ଆଉ
ହଁ ହଁ କୁହ?
ଥଣ୍ଡା ହେଇଛି ନା ଦିହ ଭଲ ନାଇଁ।
ହଁ ଏ ମେଡ଼ିସିନ ଆଣିକି ଯାଇଥିଲି।
ହୁଁ।
ଏଇ ଜର ଟିକେ ହେଇଯାଇଛି ତ ମେଡିସିନ ଟିକେ ଆଣିକି ଆସିଲି।
ହଁ ହଉ।
ଆଉ ମୁଁ କହୁଥିଲି କି ଖରା ଛୁଟି ତ ଗଲାଣି ଭାରି ତ୍ ଟୁଏଲଥ ପରେ ନହେଲେ ଦେଖିବା ଆଉ ଭାଇ।
ନା ଆମେ ତ ଏପଟେ ଏଇ ସାଙ୍ଗସାଥି ମାନେ ପ୍ଲାନିଂ କରିଥିଲୁ କି ଏଠି ଯୋଉ ପୁରୀ ଯିବୁ ବୋଲି।
ପୁରୀ ଯୋଉ ଖରା ହଉଛି ଭଗବାନ।
ଭାଇ ସିଏ ତ ଯାଇ ହେଲାନି ପୁରୀ ଯାଇ ହେଲାନି ସିଏ ଯୋଉ ସାଙ୍ଗ ମାନେ ସେମାନେ ନିଜ ନିଜ ହଇରାଣ କରୁଦଉଥିଲେ ସେଏ ମତେ ଏପଟେ କହିଲେ କି ନାଇଁ ଆମେ ଏ
ଜଣେ ଜଣେ ଅଶୀତ ପରିକା ପିଲା ଯଦି ପଢିଯିବେ ଭାଗ୍ୟରେ ସିଏ ଆଉ ଛାଡିବେ ଜଣେ କହିବେ ଯିବେ କହିବେ ଯିବେନି।
କହିଲା ମାନେ କନଫିଡେନ୍ସ ଦେଖିବୁ ହେଲା ତୁ ଖାଲି ଡାକ୍ ଆମେ ଯିବୁ ଆ ଦେଖିଲା ଡାକିଲା ବେଳେ ନାଇଁ ହବନି ମନା କରୁଛନ୍ତି କେମିତି ଯିବି ଏତେ ବାଟ? ଆରେ ତୁ ହଁ ଆଗିଲା ହଁ କହିବୁ ଲାଷ୍ଟ ମୁମେଣ୍ଟରେ ମନା କଲେ
ଅସିତ୍ ବା ଅସିଧି ଯାଇଛି ତ ସାଙ୍ଗମାନଙ୍କ ସହ ନନ୍ଦନକାନନ ବୁଲିବାକୁ। ଏ କାଲି ହଁ କାଲି ପରଦିନ ମାନେ ବାପା ମାଁଙ୍କୁ କହିକି ଆଇଛିି ବଟ ତାକୁ କେମିତି ଛାଡ଼ିଦେଲେ କେଜାଣି ଏକଲା। ଫେରେ ମୋ ବସରେ ଯାଇଛନ୍ତି।
ମାନେ କାହାକୁ କିଛି ନ କହି ପଳେଇଛି?
ଆ କହିଛି ସମସ୍ତଙ୍କୁ କଥାବାର୍ତା ହେଇକି ପ୍ଲାନ୍ କରିିକି ତ ଘରେ ଛାଡିଛନ୍ତି। ତ ସାଙ୍ଗମାନଙ୍କ ସହ ମୋ ବସରେ ଯାଇଛି ନନ୍ଦନକାନ
ହେ ମତେ ମତେ କାଇଁ ବିଶ୍ୱାସ ହଉନି ସିଏ କୋଉଠି ଯିବ ଏତେ ବାଟ ମାନେ ହଜିଯିବ ସେଠି କୋଉଠି?
ସେଇ ତ ଏତେ ତାକୁ ଏତେ ଇମେଚର ପିଲାକୁ କେମତି ସେମାନେ ନେଇକି ଗଲେ?
ଭାଇ ସିଏ ସେ ସବୁ ଜାଗା ତମେ ସାଙ୍ଗମାନଙ୍କ ପ୍ଲାନ୍ ହେଇଥିବ ତାର କିଛି ନାହିଁ।
ହୁଁ ନା ସିଏ ଥୋଡ଼ି ନା କିଛି ପ୍ଲାନ୍ ତା କଥାର କିଛି ଭାଲ୍ୟୁ ନଥାଏ।
ଆରେ ସେମିତି ବା ଏଇ ଯୋଉ ଟିଲୁ ଟିଲୁ ସୋମ୍ୟ ସାଙ୍ଗ ଟିଲୁ ହେଲା ମାନେ ସେଦିନ ମୁଁ ବୁଲୁଛି ହେଲା ଆଣ୍ଟି ପୁରା ମାନେ ପୁରା ଛାନିଆ ହେଇକି ଏଇ ତୁ ଟିଲୁକୁ ଦେଖିଛୁ ଟିଲୁକୁ ଦେଖିଛୁ ମୁଁ କହିଲି କଣ ହେଲାକି ଆଣ୍ଟି ନା ସିଲୁକୁ ମୁଁ ସକାଳୁ ପାଉନି। ମାନେ ସକାଳୁ ମାନେ କେତେବେଳକୁ? ପାଖାପାଖି ସାଢେ ଦିଟା ତିନିଟା ବେଳୁ ପାଉନି ମୁଁ କହିଲି କଣ ହେଲା ଟିଲୁ କଣ କୁଆଡେ ଗଲା? ନା ପାଉନି କାହାକୁ କିଛି କହିକି ତ କେବେ ଯାଇନି ଆଜିିକାଲି କୁଆଡେ ପଳେଇଛି ତାକୁ ପାଉନି କୁଆଡେ ଗଲା? ଦେଖି ଟିକେ କହିବୁ ମୁଁ ତାରେ କହିଲି ଯେ ସବୁବେଳେ ସୋମ୍ୟ ସାଙ୍ଗରେ ସାଇ ସୋମ୍ୟ ସାଙ୍ଗରେ ବେସି ବୁଲେନି।
ହୁଁ ହୁଁ।
ହଁ ମୁଁ କହିଲି ମୁଁ କି ସୌମ୍ୟ ସହିତ ଥିବ ନା ସୌମ୍ୟ ମନା କରୁଛି କହୁଛିି ଟିଲୁ ଫିଲୁ କିଏ ମୁଁ ଚିହ୍ନିନି। ମୁଁ ତାପରେ ସୌମ୍ୟକୁ ଫୋନ୍ କଲି ମୁଁ କହିଲି ଆରେ କଣ କିରେ ଏମିତି କହୁଛୁ ଟିଲୁ ଫିଲୁ କିଏ ଚିହ୍ନିନି ଟିଲୁ କୋଉଠି ନା ମୁଁ ଜାଣିନି ଟିଲୁ କୋଉଠି? ମୁଁ କହିଲି ଏଇ ଗୋଟେ କଣ ଗୋଟେ କରିଛି ବୋଧେ ଆଉ ହେଲା ତାପରେ ମୁଁ ଯାଇକି କହିଲି ଆରେ କୁଆଡେ ଗଲା ଟିଲୁ କାହିଁ? ପରେ ଦେଖିଲା ବେଳକୁ ଟିଲୁକୁ ଫୋନ ଫୋନ କଲାବେଳକୁ ଲାଗିଲାଣି ତାଙ୍କ ଘରେ ଛାନିଆ ଭାବୁଥିଲି ପୋଲିସ୍ କମ୍ପ୍ଲେନ ଦେବେ ବୋଲି କିଛି କିନ୍ତୁ କି ହେଲାନି ହେଲା କ ନାହିଁ ଠିକ୍ ଅଛି। ତାପରେ ଇଏ କିଲୁ ଦେଖିଲା ବେଳକୁ ଆଉଛି ଯାଇ କେତେବେଳେ କହିଲୁ ଆଉ ଯାଇକି ରାତି ହେଇଯିବ ବୋଧେ ସାଢେ ଗୋଟେ ପାଖାପାଖି ହବ ଯାଇକି ଫେରୁଛି। ରାତି ସାଢେ ଗୋଟେ ମାନେ ଯାଇଛି ଦିନ ସାଢେ ଦିଟା ରୁ ରାତି ସାଢେ ଗୋଟେ। ବସା ବେଳକୁ କଣ ନା ଆମ ସାଙ୍ଗ ବର୍ଥଡେ ସେଲିବ୍ରେସନ କରାଯାଇଥିଲୁ।
ହୁଁ
ହଁ ଭା ସତ କଥା। କ ବର୍ଥଡେ ସେଲିବ୍ରେସନ ଯାଇଥିଲୁ ଭାଇ କହନି ଯୋଉ ଛାନିଆ ତାଙ୍କ ଘରେ ତ ମାମା ତ କାନ୍ଦି ପକଉଥାନ୍ତି।
ନା ଘରେ କହିବା କଥା ନା ଏଡେ ବଡ ପିଲା।
ଆଉ କଣ ତୁ କାହାକୁ କିଛି କହିଲୁନୁ ତାପରେ ଯେହେତୁ ସାନଟା ନା ତାଙ୍କ ଘରେ ସାନ ନୁହଁ କାହା କିଛି ନ କହିକି ଏକା ଏକ ପଳେଇଛି ଦେଖିଲା ବେଳକୁ ଜନ୍ମଦିନ ପାଇବାକୁ। ତାଙ୍କ ଘରେ ଆଉଛନ୍ତି ଏଇଟା ହଜିଗଲା।
ହୁଁ ହୁଁ ହୁଁୁଁ
ଆଉ କଣ ମୁଁ ଫୋନ କଲି ମୁଁ ସୋମ୍ୟ କକୁ ଯାାରେ ଟିଲୁ ଦେଇଛି ସି ପୁଣି କହୁଛି ନଁଁ ମୁଁ ତାକୁ ଚିହ୍ନି ସିଏ କଣ ପାଇଁମ ଉଛି କହିଲୁ ତିଲୁ ସେଦିନ ସେ ଯୋଉ ମାଗିଲା କଣ ତାକୁ ଗୋଟେ ତାର ଗାଡି ନା ଗୋଟେ କଣ? ହେଲା ସୌମ୍ୟ ମାଗିଲା ଇଦଲାନି ଟିଲୁ ଦେଲାନି। ସୌମ୍ୟ ତାରି ଉପରେ ସେଇ ଯୋଉ ରାଗିଛି ଆଉ।
ହଁ ସେଆ ହେଇଥିବ ଆଉ।
ଆ ସୌମ୍ୟ କାଲି ମତେ ଖାଲି ଫଟୋ ପଠଉଛି କଉକୁ ଏଡିଟିଂ କରିକ ଛା ମୁଁ ତାକୁ ରିଲ କରି ଛାଡେ।
ହୁଁ ହୁଁ ହୁଁ ହୁଁ
ଆଉ କଣ କରିବାଆ ଆଇଫୋନ ଫାଇଫୋନ କିଣିଲାଣି ବଡଲୋକ ହେଇଗଲା ଆଉ।
ଆଉ କେତେବେଳେ ଭିଭୋ କେତେବେଳେ ଆଇଫୋନ୍।
ହଁ ଆଉ ଯାହାବି କିଣିବ ଆଗ ମତେ କହିବ ଦେଖ କିଣିଲି ଏଇଟା କିଣିଲି।
ମାନେ ଆଗ ତମକୁ ଫ୍ଲେକ୍ସ କରିବି ଦେଖ କିଣିଛି।
ଆରେ ସିଏ ଦେଖାଉଛି ବା ବୁଛି ଦେଖ ଆଇ ଫୋନ ଆଇଲିି ଦେଖ ଇଏ ଆଇଲି ଦେଖ ସିଏ ଆଇଲି। ତବେେ ଗୋଟେ ମସ୍ତାନୀ ଆ
ହୁଁ ଆଉ କୁହ ଆସ କେମିତି
କେମିତି ଆଉ କଣ ଆଉ ସବୁ ତ ଭଲ ଆଉ ଚାଲିଚ ତ ସେମିତି ସବୁ
ହୁଁ
ଓ ହଉ ହଁ ବୁଲିବାକୁ ତ ଯିବା ଯାହା ହେେଲେ ବି ଯ ଯଉଳିା ଗରମ ହଉଛି ଭାଇ ରହି ହଉନି ବାହାର ପାର ବୁଲେଇ ଟିକେ ଭଲ ଲାଗିବ ଗୋଟେ ପନିକିକ ଫିକନିକ୍ ଗୋଟେ ଫିଷ୍ଟ ଫିଷ୍ଟ ର ଗୋଟେ ପ୍ଲାନିଙ୍ଗ କରୁନା ଆରେ ଆମ ଫି୍ ଫି୍ କଲେ ତୁ ମିଶିବୁ
ହଁ ହ ଠିକ୍ ଅଛି ହଁ
ମିଶିବୁ ତୁ କିଏ ଫାଙ୍କା କୁନ ଏଇ ବଇଛୁଆ ଯିବା
ହୁଁ ଗ ଛୁଆ ଯଦି ଯିବା ମାନେ କେମିତି ଆବାର ଦେଖିିବ କହିଲ ଏଇ ୱାର୍କିଂ ଡେ ଦେଖିକି କର
ଜାଣିଛୁ ଇଏ ଯୋଉ ଦୀପ୍ତି ଭାଇ ଦୀପକ ଭାଇ ଏ ଗେଡ ନା ଗେଡ ନୁହଁ ଗେଡ ନୁହଁ ବନ ହଁ, ଆଉ ଏଇ ଯୋଉ ଚିକୁ ଏମାନେ ତ ଏମିତି ମିଶିକି ଯାଇକି ଇରାଜୁ ନ
ହଁ ସାର୍, ହଁ ମୁଁ ଜାଣିଚି।
ହେଲା ଏମାନେ ମିଶିକିଁ ଏମାନେ ମିଶିକି ଯାଇକି ଫିଷ୍ଟ କରି ଥ୍ୟପେଇଳଳନକରିକିଲେଣି ଆମକୁ ଡାକିଲେନି
ହଁ- ହଁ, ଏହା ଭାତ ଡାଲମା ହେଇଚି।
ହଁ ଯେ, କିନ୍ତୁ ଇଏ କଣ କରୁଛନ୍ତି? କହିଲି ପଇସା କେ ଦେଇନାହାନ୍ତି କିଛି।
ସେ ଘରୁ ଯାହା ପାଇଛନ୍ତି ଆଣିକି।
ହଁ, ନାଇ ମୁଁ କହିଲିନି ଯେ ମତେ ତ ଫୋନ ବି କରି ନାହାନ୍ତି।
ହୁଁ, ସେଇଥିରେ କହୁଛନ୍ତି ଆଉ ଖେଳିବାକୁ ଆସୁନ। ଆଉ ତମେ ତମକୁ କିଛି ଡାକୁନ ହେଲ୍ପ କରୁନ।
ଆରେ ଦୀପକ ଭ ତୋ ଉପରେ ଏମିତି କିଏ ହସୁଛନ୍ତି। ତୁ ତାଙ୍କୁ କିଛି କହିଲୁ‌?
ମୁଁ କିଛି କହିନି। ମୁଁ ଏଣ୍ଟ୍ରି କଲି ପଡ଼ାରେ ମତେ କ କହୁଚନ୍ତି ନା ତୁ ଖେଳିବୁନି, ତୁ ଯା ତା ପଟରେ ଖେଳିବୁ, ଆମ ସ ଖେଳିବୁନି, ତୋମେ ଯଦି ଖେଳିବ ତମ ପିଲା ଆଣିକି ଖେଳିବ କେହିଲେ ବେଟ୍ ବଲ୍ଲ ଆମର କିଛିି ଦିଆ ହବନି ଆଗକୁ ୱିକେଟ ଆଣେ ଏମିତି କହିଲେ ମତେ।
ସେଇଆ ତ।
ତାଙ୍କ ସିଏ ଗୋଟେ କଥା କହୁଛନ୍ତି, ତାଙ୍କ ଭାଇ ଗୋଟେ କଥା କହୁଛନ୍ତି।
ଏମିତି କଣ ହବ ଯେ ଗୋଟେ ହଁ ବା? ତାଙ୍କ ଭାଇଟା ଗୋଟେ ଚଳିବ ଗୋଟେ ଦପ୍ତି ଭାଇ ଦେଖୁନୁ ତାପରେ ବିିତକୁ କ୍ଷୀରକୁ ଦେଖେ କୋଉ ଭଳିଆ ମାନେ ତାକୁ କିପିଙ୍ଗ କରାହଉଛି ତାକୁ ବ୍ୟାଟିଂ ବୋଲି ଦିଆ ହଉଛି। ମାନେ ମଙ୍ଗଳା ପିଢିରେ କ୍ଷୀର ମାନେ ଭାଲ୍ୟୁ ବଢିଗଲା।
ହଁ, ଆଉ ସିଏ ଆମ ଉପରେ ଚଢ଼ି ଯାଉଛି ଆଉ।
ଆଉ କଣ କରିବା?
ତା ତାପରେ ତା ତା ନିଜ ରିଲେଟିଭ ଯିଏ ରାଜା ରହିଛି। ଡେଲି ଆସୁଛି ପଡିଆକୁ ସେଥିରୁ ତାର ବି ସେଥିପାଇ ତା ସେଟା କ୍ଷୀରରେ ଇପାକ୍ଟ ପଡୁଛି ନା ତା ଉପରେ। ମୋ ରିଲେଟିଭ ଆସୁଛନ୍ତି ତାର ଦାଦା ହବ ଫେରେ ପଡିଆର ଟିକେ ହେଡ ହବ। ସେଥିପାଇଁ ତାକୁ ମିଳୁଛି ସାହସ।
ସେ ରା-ରାଜା ଯିଏ ସିଏ କଣ ନିଜେ ପଇସା ପତର ଖର୍ଚ୍ଚ କରିକି ମାନେ ଖେଳ କରଉଛି ନା କଣ?
ସିଏ ସବୁ ସ୍ପନସର ଆଣୁଛନ୍ତି। ନା ମଙ୍ଗଳା କଣ ଛୋଟ ହେଲାଣି ମଙ୍ଗଳା ବାରିଆରୁ ଗୋ
ଓ ମାନେ ମାନେ ସିଏ ମାନେ ସେ ସ୍ପନସର ଆଣୁଛନ୍ତି।
ହଁ, ସ୍ପନସର ପଇସା ଦଉଛି ଖେଳିବାକୁ।
ତା ମାନେ ତାଙ୍କ କାମ ଖାଲି ସ୍ପନସର ଟା ଆଣିବା।
ହଁ, ସେ ସବୁ ନିଜ ହାତରୁ କାଇଁ ପଇସା ପଡ଼ିବ।
ଆଉ ଯ ଯୋଉ ଖେଳ ଯୋଉ ମାନେ କରୁଛନ୍ତି। ପଇସା ପତ୍ର ମାନେ କିଛି କିଛି ନଉ ନାହାନ୍ତି?
ହୁଁ, ଯୋଉମାନେ ଆସୁ ଛନ୍ତି ମ୍ୟାଚ ଖେଳିବାକୁ ତାଙ୍କୁ ସବୁ ମ୍ୟାଚ ବି ଦଉଛନ୍ତି ମ୍ୟାଚ ବି।
ଆଉ ତୁ ଟୁର୍ଣ୍ଣାମେଣ୍ଟରେ ମିଶିବୁନୁ।
ନା ମୋର କଲେଜ ହେଲାଣି ଆଉ କଣ ଦ୍ଵାଦଶ ହେଲାଣି ଏଇ ଛୁଟି ଭିତରେ କରିଥିଲେ ମିଶଥାନ୍ତି ଆଉ କୋଡ଼ିଏ ତାରିଖ ମାନେ ଏ କେଜାଣି ହଁ ଏକୋଇଶ ବାଇଶି କୋଡିଏ ମାନେ କୋଡିଏ ତାରିଖ ହବ।
କୋଡିଏ ତାରିଖ ସେତ କହୁଛି କୋଡିଏ ଭିତରେ କରିବ
କୋଡିଏ ଭିତରେ ଶୁଣ ତାଙ୍କ କଥା ଭରସା ନାହିଁ। ସେଏ କେବେ ଠିକ କଥା କହନ୍ତିନି? କେ କହୁଛନ୍ତି କେତେଳେ କହୁଛନ୍ତି ରେବତୀଗରେ ମ୍ୟାଚ୍ ହବ କେତେଳେ କହୁଛନ୍ତି କୋଡିଏ ତାରିଖ ମ୍ୟାଚ୍ ହବ, ଏ କଥା ମାନେ ଭରସା ଲାଇକି ନୁହେଁ।
ତାମାନେ ତୁ ମିଶିବୁନି ତାହେଲେ?
ଯେ କୋଡ଼ ଯଦି ମୋର ସ୍କୁଲ ଛୁଟି ଭିତରେ ହେଲେ ତାହେଲେ ମିଶି ପାରିବି ସ୍କୁଲ ମାନ ମାନେ କଲେଜ ଖୋଲିଗଲେ ପରେ ଆଉ ମିଶି ପାରିବିନି।
ଆଚ୍ଛା ହଉ ତାହଲେ।
କାରଣ କଲେଜ ଖୋଲିଲେ ମୋର ହେକ୍ଟିକ
ହଉ ମୁଁ ରହିଲି ପଛରେ କଥା ହେବି ଆଉ। ହୁଁ ହୁଁ।
ହୁଁ କାଟି ଦିଅ।